ହାଲୋ।
ହଁ ଆରେ ପ୍ରୀତମ କୋଉଠି?
ହଁ ସାଗର ଭାଇ ଆମ ଗଣେଶ ଭାଇ କୋଉଠି ଏନା ତମେ? ମୁ କଲେଜରେ ଅଛି ତମେ କୋଉଠି ଅଛ? ଓ କଲେଜରେ ଅଛ ତାହେଲେ କଣ କରୁଛ?
କଲେଜରେ କଣ କରିବି ଆମର ଏଇଠି ଛାଡ କହିବି ହବନି ଏଥରେ, ଯାଇଥିଲି ବୁଲିବାକୁ ଆସିଥିଲି ଆଉ।
ବୁଲିବାକୁ ଆସିଥିଲ ଆଉ କିଛି ଅସୁବିଧା ନାହିଁ ବୁିବାକୁ ଆମର ଏମତି ଏତିକି ପିଲା ଆସୁଛନ୍ତି।
ଓହୋ ଆଉ ଚିକୁୁ ଭାଇ କଣ କରୁଛନ୍ତି?
ହଁ ମୋର ଚୀକୁ ଭାଇ ବୁଲୁଛନ୍ତି ଆଗ କଥା
ହଁ କେମିତି କଣ ଅଛ?
କେମିତି କଣ ଅଛି ବର୍ଷା ପକେଇ ଲାଣି ବା।
ବର୍ଷା ପକାଇଲାଣି?
ଆଉ
ଅ ହଉ କାଲି ବର୍ଷାରେ ଓଦା ହେଇଥିଲା ଆଜି ଆଉଥରେ ଓଦା ହବ ସେତରେ କଣ ଅଛି।
ଆରେ କାଲି ପାଇଁ ମୋର ଗୋଟେ ସାର୍ଟ ବ୍ୟାକଅପ୍ ଥିଲା ଆଜି କାଲି ପାଇଁ ବ୍ୟାକଅପ୍ ବି ନାହିଁ।
ଓ ତମର ଯୋ
ଆଜ୍ଞା ସାର୍।
ଓରେ, ଆମେ ତ ଏଇ ସିଙ୍ଗଲ ଡିଜିଟ୍ ରେ ବୁଲୁଛୁ।
ଓହୋ। ନାଇଁ କାଲି କିନ୍ତୁ ମଜା ଲାଗିଲାନି ବର୍ଷା ରେ ଓଦା ହେଇକି, ବୋହୁତ୍ ହିଁ ମଜା ଲାଗିଲା। ବୋହୁତ୍ ହି ମଜା।
ଆଜି ମୁଁ ଏତେ ବ୍ୟସ୍ତ ହେଇକି ଆଇଛି ହେଲା କି ମାନେ ମୁଁ ମାନେ ଡବଲ ସାର୍ଟ ନବା ଭୁଲି ଯାଇଛି। ମାନେ ଯୋରି ଭିତରେ ମାନେ ଗଞ୍ଜି ପିନ୍ଧିବା ଭୁଲି ଯାଇଛି।
ଅ କାହିଁକି ବ୍ୟସ୍ତ କିଛି ଲାଭ ବି ହେଲାଣି କାମ ତ ଧୀରେ ଧୀରେ ହେଲା।
କଣ କରିବା ଛାନିଆ କରେଇଦେଲେ ବା।
କାଲି ବି ଆସ
ମାନେ ରଖେଇ ଥୁଆଇଦେଲେନି କହିଲେ ଆସ ଆସ ଆସ କହିଲେ ଯୋ
ନା ମୁଁ କଣ କହୁଥିଲି କାଲି କାଲି ଆସିଥିଲେ ହେଇ ନଥାନ୍ତା?
କାଲି ଆସିଲେ କେମିତି ହେଇଥାନ୍ତା ଆଜିିବା ଉଛ ନ କଲେ। ଆଉ ପ୍ଲେ ମାନେ ଯେହେତୁ ମାନେ ଆମର ମାନେ ଏଚଓଡି କହିଛନ୍ତି ତାହେଲେ ଆସେକୁ ବି ପଡିବ।
ଓହୋ ତମ ଏଚଓଡି କହିଥିଲେ। ତମ ଏଚଡିଙ୍କ ନାମ ଟିକେ କହିବ?
ଅର୍ପିତା ସାମନ୍ତରାୟ।
ତାଙ୍କଠେ ଭୋଗ ଦେବାକୁ ଇଚ୍ଛା ହଉଛି। ମନ୍ଦିର ଡାକ।
ଆରେ ଆମର କଣ କଲେଜରେ କ୍ରିକେଟ୍ ଖେଳୁଛନ୍ତି ଆସିକି ଖେଳିବ?
ନାଇଁ ସେମାନେ ପୁର ପ୍ୟରେ, ଆମେ କୁଆଡେ ନୁବୁଢା ପିଲା।
କଣ ତମେ ନୁବୁଡା କଣ ତମେ କଣ ନଡିଆ ଗଛ ହଛ ଛକା ମାର ଆଉ ତମ ଗୁରୁ ହଉଛନ୍ତି ଆମର ବୋକ୍ଚା ମହାରାଜ।
ଭାଇ ବଗୁଚା ମହାରାଜାଙ୍କୁ ତମେ କିଛି କହିବନି। ମାରିକି ତମକୁ।
ନାଇଁ ନାଇଁ ନାଇଁ ଏଇ ତାଙ୍କ କଥା ଆମେ କଣ କହିବୁ କହିଲୁ ତାଙ୍କଠୁଁ ଆମେ ବଡ ବଡ।
ଘର ମଣି କଥା କଣ କହୁନୁ ହଁ ତାହେଲେ? ଆଉ କଣ କିଛି ଯୋଉଁ କଣ ବର୍ଷାରେ କୁଆଡେ ବୁଲିିବାକୁ ଯାଇଥିଲ ବୋଧେ କାଲି?
ନାଁମ କାଲି ବୁଲିବାକୁ କଣ କାଲି ମୋର ଗୋଟେ ସାଙ୍ଗଟେ ଭୋଜି ଖାଇବାକୁ ଯିବ। ବୋଲି ମାନେ ଆମକୁ ଓଦା ମୋଦା କରି ଯେତିକି ବାଟରେ ଆମକୁ ନେଇଚି।
ଓ ହୋ ସାଙ୍ଗ ନାଁ? ତା ଘର। ନାଇଁ ନାଇଁ ସେ ଭଲ ପିଲାଟା।
ହଁ ହଁ ଭଲ ପିଲାଟା ମତେ କାହିଁ ଏମିତି ପ୍ରତିଶ୍ରୁତି ନାଗୁଚ କି ଆପଣଙ୍କର ଫୋନର ଟ୍ରଚ ଅନ୍ ଅଛି। ହାଲୋ। ହଲୋ। ହାଲୋ।